ହ୍ୟାଲୋ।
ହାଲୋ ଆ କ କରୁଥିଲେ। କି ଆଉ କଣ ଖରାରେ କଣ କରୁଛନ୍ତି ନା। କଡ କର। କୁଆଡେ ବୁଲି ଯିବାର ଅଛି କି?
ମୁଁ ଏନା ଭାବୁଥିଲି ବସିଥିଲି କୁଆଡେ ଗୋଟେ ଯିବା ପାଇଁ କଥାବାର୍ତ୍ତା ହବା ପାଇଁ ଚିନ୍ତା କରୁଥିଲି କୋଉଠି ଗୋଟେ ଯିବା ବୋଲି ଖରା ତ ପ୍ରବଳ ହଉଛି ତମେ ଋଷିକେଶର ମତେ କେମିତି କଣ ଯାଆନ୍ତି କେମିତି ଗଲେ। କେତେ ଦିନ ରହିବା କଣ ସେଇ ବିଷୟରେ ମତେ ଟିକେ କହିଲ।
ରିଷିକେଶ ଯିବାକୁ ହେଲେ ତମେ ଭୁବନେଶ୍ଵରରୁୁ ଦିଲ୍ଲୀକୁ କି ଯଉଠୁପି ଓଡିଶାର ଯୋଉ ଷ୍ଟେସନ ରୁ ଦିଲ୍ଲୀକୁ ଟିକେଟ କାଟିଦବ ଦିଲ୍ଲୀରୁୁ ତାପରେ ବସ୍ ମିଳୁଛି ବସ୍ ନହେଲେ ଦିଲ୍ଲୀରୁ କାର ବି ଯୋଉ ବୁକ୍ କରିକି ଭଡା କରିକି ଯାଇପାରିବ ଆଉ ବସ୍ କରିଦେଲେ ସୁବିଧା ଟିକେ କମ ପଇସା ସବୁଥିରେ ଭଲ ସବୁ ଲୋକ ବି ବସ ରେ ଯିବା ଆସିବା କରିବା ପାଇଁ ପସନ୍ଦ କରନ୍ତି ଆଉ ବସ ରେ ପଳା। ବସ ରେ ଋଷିକେଶ ଯାଏ ପଳେଇ ଆ ଗୋଟେ ରାତି ଖଣ୍ଡେ ପାଖାପାଖି ଲାଗିବ କି କେତେ ବସ ରେ ପହଞ୍ଚିଯିବ ଋଷିକେଶ ରେ ଋଷିକେଶ ରେ ସେଠୁ ଏଠୁ ଭୁବନେଶ୍ୱର ରୁ ଦିଲ୍ଲୀ କୁ ଯିବା ପାଇଁ ତ ପାଖାପାଖି ଦ କି ତିନି ଦିନ ଲାଗିଯାଏ ତାପରେ ସେଠୁ ଋଷିକେଶ କୁ ଆଉ ଗୋଟେ ରାତି ଖଣ୍ଡେ ଲାଗିବ କି ଯଦି ଦିନ ବେଳା ସେଠି ଦିଲ୍ଲୀରେ ପହଞ୍ଚିଲ ସନ୍ଧ୍ୟା ହେଇଯିବ ପହଞ୍ଚିବା ପାଇଁ ଟିକେ ସମୟ ଲାଗେ ତାପରେ ଋଷିକେଶ ରେ ଆଗୁଆ ରୁମ ବକ୍ କରିଦେଇଥିବ କହେଠି ଅଛି ଭଲ ଜାଗା ବଢିଆ ବଢିଆ ଋଷିକେଶ ରେ ବହୁତ ବଢିଆ ବଢିଆ ଜାଗା ଅଛି ସେପଟେ ଅଛି ଯୋଉଷି ଗଙ୍ଗା ନଦୀ ତ ବୋହିଛନ୍ତି ସେଠି ଦେଖିବ ତାପରେ ନଦୀ କୂଳରେ କି ନା ପାଖାପାଖି ସେଇମାନଙ୍କୁ ଗୋଟେ ଜାଗା ଜାଗାଟେ ଅଛି ଯୋଉ ଅ ଉପରୁ ପୁରା ଉଞ୍ଚ ରୁ ବଞ୍ଜି ଜପିଙ୍ଗ କରୁନାହାନ୍ତି ସେଗୁଡା ଅଛି ବଢିଆ ବଢିଆ ବଡ ବଡ ଦୋଳି ଯୋଉ ଖେଳ ସବୁ ଅଛି ତମେ ଚାହିଁଲେ ଯାଇପାରିବ ସେଗୁଡା ଖେଳିପାରିବ ଆଉ ମନ୍ଦିର ଦର୍ଶନ ତ ବହୁତ ପ୍ରକାରର ଅଛି ସବୁ ଶିବ ମନ୍ଦିର ସବୁ ସବୁ ବୁଲାବୁଲି କରିପାରିବ ଆଉ ଋଷିକେଶ ରୁ ବସ୍ ନେଇକି ବି ଯଦି ଯିବ ଆଉ ଗୋଟେ ହେଲା କେଦାରନାଥ ବଦ୍ରୀିନାଥ ଯାଇପାରିବ ସେ ଏବେ ବଦ୍ରିନାଥ ଟା ଗଲେ ଟିକେ ଭଲ କାରଣ ଏବେ କୁହ କେଦାରନାଥ ଲୋକ ଯାଉଛନ୍ତି ଯେ ସେପଟେ କଣ ପଥର ବି ପଡୁଛି। ପାହାଡରେ ବସ ବସ ରେ ଗଲେ ଯିବ ଯେିତିକ ବାଟ ଯୋଉ ଯାଏ ବସ ଯାଏ ଯାଇପାରିବ ସେଇ ମଝିରେ କଣ ପଥର ଭୁଷୁଡୁଛି ମାଟି ଧସୁଛି ସେମତି ଟିକେ ଏଇନା ଇଏ ନ ଯିବାଟା ଭଲ କିନ୍ତୁ ବଦ୍ରନାଥ ଟା ଯାଇହବ ସେ ଏପଟେ ଗଲେ ବଢିଆ ଅଛି ସବୁ ଜାଗା ଆଉ କଣ କହୁଥିଲେ କି ନା କୁଆଡେ ଯିବାର ଅଛି।
ନାଇଁ ମୁଁ ସେଇ ଭାବୁଥିଲି ମୁଁ ତ କେବେ ରିକ ଯାଇନି ଯାହାଉ ସବୁ ତ କହିଲ ଜାଣିଲି ଯେତେବେଳେ ଆମେ ଯିବୁ ଆମେ ଗୋଟେ ଗୋଟେ ପ୍ରୋଗ୍ରାମ କରୁଛୁ ସବୁ ବସ ରେ ଏଠି ଆମର ତିରିଶ ଚାଳିଶ ଜଣ ହଁ ସବୁ ମିଶିକି ଯିବା ପଛୁ ଯେ ଖରା ଟା ଟିକେ କମି ଯାଉ ଆଉ ସମସ୍ତଙ୍କର ମତେ ଯୋଉମାନେ ସବୁ କହିଛନ୍ତି ସେମାନଙ୍କର ଗୋଟେ ମୁଁ ଲିଷ୍ଟ କରିବି ଆଉ କେମିତି କଣ ଯିବେ ତାଙ୍କର ଗୋଟେ ଲିଷ୍ଟ କରିବା ଆଉ। ଗୋଟେ କାମ କରିବା ଛୋଟ ପିଲାମାନଙ୍କୁ ନବାନି ଆଉ ଯୋଉଁମାନେ ଷାଠିଏ ବର୍ଷରୁ ମାନେ ଅଧିକ ହେଇଥିବେ ତାଙ୍କୁ ବି ନବାନି କାରଣ ସେ ଅସୁବିଧା ସେମାନଙ୍କର ହବ ତେଣୁକି ମୁଁ ଏଇଭଳି ଭାବରେ ଚିନ୍ତା କରିଛି ଆଉ। ଓ ଆମର ଏଠି ତିରିଶ ଜଣ ବାହାରିଛନ୍ତି ଯଦି ଅଧିକ ଲୋକ କିଏ ଆସିବେ ତାହେଲେ ଆମେ ଗୋଟେ ବଡ଼ ବସ୍ କରିବା ଆଉ ଯଦି ଛୋଟ ଅଳ୍ପ ଏଇ ତିରିଶ ଜଣ ହେଲେ ଦିଟା ଟ୍ରାଭେଲର ଯଦି ବି ନେଇଯିବା ଭାବୁଛି ଭଲ ହବ ଆଉ ଗୋଟେ କଥା ଉ କଣ କହିଲ ସେଠ କିି ଏଥର ସବୁ ଆରଥର ଏଇଠି କୋଉ ମାନେ ସବୁ ଯାଇ ଯେ କହିଲେ ସବୁ ଖାଇବା ପିଇବା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଅସୁବିଧା ହେଲା ଯେଣକି ସେଇ ଯୋଗୁ ସକାଳରୁ ସେମାନଙ୍କ ପାଇଁ କେମିତି ଶୁଖିଲା ମାନେ ନେଇଯିବା କଣ କହିଲ ଖାଇବା ଜିନିଷ ଟିକେ ଶୁଖିଲା ଖାଇବା ଜିନିଷ ସାଙ୍ଗରେ ସବୁ ନେଇଥିବେ ଏଇଟା ସବୁ ଭାବୁଛି ତେଣୁକ ଆମେ ଗୋଟେ ଯିବା ପୂର୍ବରୁ ଗୋଟେ ଆମେ ମିଟିଂ ଗୋଟେ କରିବା କେମିତି କଣ ଯିବା କୋଉ ଦିନ ଗଲେ ହବ କେତେ ଜଣ ଯିବେ ସେମାନଙ୍କର ସବୁ ପ୍ରକାର ର ସୁବିଧା ଅସୁବିଧା କାହାର ଶରୀର ଅସସ୍ଥିତ ଏମତି ନଥିବ ଆଉ ବିଭିନ୍ନ ଗୋଟେ ପ୍ରାଥମିକ କଣ କହିଲେ ନବା ମାନେ ଏଥର ଯୋଉ ଝାଡା ପାଇଁ ବଟିକା ଥଣ୍ଡା ବଟିକା ଭତି ବଟିକା ଏ ସବୁ ବି ଆଙ୍ଗରୁ ହେଇକି ଯିବା ଏଇଠି ବୋଲି ମୁଁ ଭାବିଛି ଆଉ। ଆଉ ଏଇଥର ଦେଖିବା ସେ ବଦ୍ରିନାଥ ପ୍ରୋଗ୍ରାମ ପରେ ଭାବୁଛି ଯୋଉ ହିମାଚଳ ଯୋଉ ଯାଆନ୍ତି ସେଇଠିକ ଥରେ ଯିବା ତମେ ଟିକେ ସେଇ ବିଷୟରେ ଟିକେ ଭଲରେ ଗୁଗୁଲରେ ସର୍ଚ୍ଚ କରି କେମିତି କଣ ଯାଆନ୍ତି କଣ କମ ସମୟ ହେଇପାରିବ ଏଇ ବିଷୟରେ ଟିକେ ଦେଖା
ଆଜ୍ଞା ଆଉ ତାହେଲେ ଆପଣ ଯୋଉ ଯ ବଦ୍ରିନାଥ କଥା କହୁଛନ୍ତି ଆପଣ ଯୋଉ କହିଲେ ପ୍ରାଥମିକ ଚିକିତ୍ସା ପାଇଁ କିଛି ଜିନିଷ ରଖିବେ ତା ପାଇଁ ଆପଣ ଅମ୍ଳଜାନ ମାସ୍କ ବା ଅକ୍ସିଜେନ ମାସ୍କ ଯୋଉ କୁହାହେଉଛି ତାକୁ ଯାହା ହେଲେ ନିହାତି ଦୁଇରୁୁ ତିନି ବୋତଲ ରଖିଥିବେ ପାଖରେ ଛୋଟ ବୋତଲ ପରିକା ଗୋଟେ ଲିଟର ର ଦି ଲିଟର ର ଏମିତି ସେଇଥିରୁ ରଖିଥିବେ କାରଣ ସେ ଜାଗାରେ ଏବେ ଯୋଉ ଲୋକମାନେ ଯାଉଛନ୍ତି ସେପଟେ ସେମାନେ କହୁଛନ୍ତି ଶୀତ ଦିନ ନହେଲେ ବି ଲୋକ ଅଣନିଶ୍ୱାସି ହେଇଯାଉ। ଛନ୍ତି କାରଣ ଆ
ସେ ଯୋଉ ସୀମାଞ୍ଚଳ ଯିବା କହୁଛନ୍ତି ସେଇ ସୀମାଞ୍ଚଳ ଅ ଯୋଉ ଯିବା ପାଇଁ ବହୁତ ସୁନ୍ଦର ସୁନ୍ଦର ମୁଁ ତ ସବୁ ଦେଖିଥିଲି ଗୁଗୁଲ ରେ ସର୍ଚ୍ଚ କରିକି ଦେଖିଥଲି ସବୁ। ବହୁତ ସୁନ୍ଦର ଜାଗା ସବୁ ସେଠି ଅଛି ସେଠି ବି ଥଣ୍ଡା ଜାଗା ଏ ଖରା ଦିନରେ ସବୁ ସିଆଡେ ଗଲେ ବୁଲି ଏ ମାନେ ବହୁତ ବଢିଆ ଲାଗିବ ଆଉ ସେଠିକି କଣ ସବୁ ଗଲେ ସେଠି ସବୁ ସେଇଠିକାର ସବୁ ଦଉଛନ୍ତି ମାନେ । ପୋଷାକ ପିନ୍ଧିବାକୁ ଯେ ସେଇ ପୋଷାକ ମାନେ ପିନ୍ଧିଲେ ତମକୁ ମାନେ ସେ ତାଙ୍କର ଗୋଟେ ଭଲ ସୁନ୍ଦର ଦେଖାଯିବ ଆଉ ତାଙ୍କର ସବୁ ବଗିଚା ସବୁ ର ଅଛି ସେ ବଗିଚାରେ ସବୁ ଆମେ ଏମିତି ସବୁ ଫଟୋ ଉଠେଇବା ଆଉ ତାପରେ ଆଉ ଗୋଟ । ଗୋଟେ କଥା ଭାବିଥିଲି ସେଠି କଣ ଗଲେ ସେଠି ଟିକେ ଲୋକମାନଙ୍କୁ ବାହାର ଲୋକମାନଙ୍କୁ ଦେଖିଲେ ଠକୁଛନ୍ତି ତେଣୁ କିି ସେଠିକାର ଯୋଉମାନେ ସେ ଆଞ୍ଚଳିକ ଲୋକ ଯୋଉ ଅଛନ୍ତି ସେଇମାନଙ୍କୁ ଟିକେ । ଟକେ ଚିହ୍ନା ପରିଚୟ କରି ଯାଇକି ସେଠି ରହି ସେଇ ହୋଟେଲରେ ଯଦି ତମେ ବୁକିଂ କରିବ ଆଗରୁ ବୁକିଂ କଲେ ଆମେ ସେଠି ପାଇବା ତେଣୁକି ଏମିତି ଭଳି ଭାବରେ ଏ ମୁଁ ଭାବିଛି। ନା ତ କଣ କହୁଛ। ହଁ।
ଆଜ୍ଞା ହିମାଚଲ ହେରିକା ଗଲେ ଆପଣ ଯୋଉ କହୁଛନ୍ତି ଅ କି ଭଲ ବଢିଆ ଜାଗା ସୁନ୍ଦର ସବୁ ଅଛି ପାହାଡି ଜାଗା ଆପଣ କହିଲେ ଯୋଉ ପାହାଡି ପୋଷାକ ପିନ୍ଧିକି ଫଟୋ ଉଠେଇ ପାରିବେ ପାହାଡି ପୋଷାକ ଟିକେ ଅଲଗା କାଶ୍ମୀର ଜାମୁଁ । କାଶ୍ମୀର ଯଦି ସେପଟକୁ ଟିକେ ଯିବେ ସେପଟ ପୋଷାକ ଟା ଟିକେ ଅଲଗା ରହିବ ତାଙ୍କର ଟିକେ ଅ ଲ ଅଲଗା ଏପଟ ଟିକେ ଅଲଗା ଆଉ ବଢିଆ ସବୁ ବୁଲାବୁଲି ପାଇଁ ଭଲ ଅଛି ଯଦି କାଶ୍ମୀର ହେରିକା ଯିବେ ଡାଲ ଲେକ ସେଇକା ସବୁ ଅଛି ବଢିଆ ବଢଆ। । ଜାଗା ଆଉ ଲେ ଲଦାଖ ଯୋଉ ସେପଟେ ଯିବେ ବଢିଆ ଜାଗା ଅଛି ଆଉ ହିମାଚଲ ରେ ବି ବଢିଆ ଜାଗା ସବୁ ପାହାଡି ଜାଗା ଅଛି ବଢିଆ ବଢିଆ ଆଉ ହିମାଚଳକୁୁ ତ ବହୁତ ଶିବଙ୍କର ଧାମ ବୋଲି ବି କୁହାଯାଏ ଏଥିରେ ବହୁତ ଶିବଙ୍କର ମନ୍ଦିଫନ୍ଦିର। ବହୁତ ଅଛି ଆଉ ସେଇପଟେ ଗଲେ ସବୁ ପ୍ରକାର ଦେଖିବେ ଶିବଙ୍କର ସବୁ ମନ୍ଦିର ଆଉ ସେଇପଟେ ଭଲ ଥଣ୍ଡା ଜାଗା ବି ଅଛି ଯୋଉ କୁଲୁ ମନାଲି ହେରିକା ସେଇ ପାଖାପାଖି ତ ଆପଣ ଯାଇକି ସବୁ ଦେଖିପାରିବେ ଆପଣଙ୍କୁ ଫାଷ୍ଟ । ଆମର ଓଡିଶାରୁ ଦିଲ୍ଲୀକୁ ଟ୍ରେନ କରିକି ଯିଆକୁ ପଡିବ କି ତା ଆଗକୁ ବି ଗୋଟେ ଦିଟା ଷ୍ଟେସନ ଯାଏଁ ଯାଉଛି ଟ୍ରେନ କିନ୍ତୁ ସେଗୁଡା ଯେହେତୁ ପାହାଡିଆ ଅଞ୍ଚଳରେ ବେଶୀ ଟ୍ରେନ ସେପଟକୁ ଯାଇପାରୁନି ତ ଆପଣ ଦିଲ୍ଲୀ ଯାଏ। ପଳେଇବେ ଦିଲ୍ଲୀ ପରଠୁ ଗାଡି କି ବସ୍ କରିକି ଯିବେ ତାହେଲେ ଆପଣଙ୍କୁ ବଢିଆ ସୁବିଧା ହବ ଆଉ ବସ ରେ କଲେ ଯଦି ଆପଣ ଏଁ ବହୁତଲୋକଅଛନ୍ତି ଆପଣ ତାହେଲେ ବସ୍ ବାଲାଙ୍କର ଆଗୁଆ ବୁକିଂ ହେଇ ଥାଏ ନା ସେଥିରେ ଆପଣ କହିପାରିବେ। ଆପଣ କଣ ଖାଇବାକୁ ଚାହୁଁଛନ୍ତି ସେମାନେ ସେଇ ହିସାବ ରେ ବନେଇକି ରଖିଥିବେ ୟା ବାଟରେ ନେଇ ଯାଇଥିବେ ଆପଣଙ୍କୁ ସେଇଠି ଖାଇବାକୁ ଦେବେ ଆଉ ଆପଣଙ୍କୁ କୌଣସି ହୋଟେଲ ରୁ ଯାଇକି ହଇରାଣ ହବାକୁ ପଡିବନି ଆଉ ଏବେ ସେମିତି ହଉଛି ଯେ ବସ୍ ବାଲା ଆଗୁଆ ତିଆରି ରଖୁଛନ୍ତି ଆପଣ ଯାହା ଯାହା ଖାଇବାକୁ ଚାହିଁବେ ଯୋଉ ପ୍ରକାରର ଖାଇବେ ସେମାନେ ବନେଇକି ରଖଛନ୍ତି ପରେ ନେଇ ବାଟରେ ଗଲା ବେଳକୁ ସବୁ ଯାତ୍ରୀ ମାନଙ୍କୁ ଖାଇବାକୁ ଦଉଛନ୍ତି ଆଉ ସବୁ ଭଲ ଭଲ ବସ୍ ଅଛି ଯିଏ ଯୋଉଥିରେ ଯାଇପାରିବ। ଆଉ ସେପଟେ ତ ବଢିଆ ଜାଗା ବୁଲାବୁଲି ଆଉ ଥଣ୍ଡା ଖରା ଦିନେ ଗଲା ବି ଥଣ୍ଡା ଜିନିଷ ପୋଷାକ ଏମିତି ସ୍ଵିଟର । ନେବାକୁ ପଡିବ କାରଣ ସେପଟେ ଏବେ ବି ବହୁତ ଥଣ୍ଡା ରହୁଛି ଆଉ ଏ ଗୋଟେ ଗୋଟେ ଜାଗାରେ ବରଫ ପିଆଯା ପଡୁଛି ସେଥିପାଇଁ ଦାୟିତ୍ୱରେ ସବୁ ଜିନିଷ ନେଇକି ଯିବାକୁ ପଡିବ ଆଉ ଅକ୍ସିଜେନ ମାସ୍କ ଯୋଉଟା ସେଇଟା ଟିକେ ରଖିଥିବେ ପାଖରେ କାରଣ ସେଗୋଟା ପାହାଡି ଜାଗାର ଉଞ୍ଚା ଜାଗାର ଯେହେତୁ ଅଣନିଶ୍ଵାସୀ ହେଇଯାଆନ୍ତି ଲୋକ ମାନେ ନିଶ୍ଵାସ ପାଆନ୍ତିନି। ତ ବହୁତ ହଇରାଣ ହୁଅନ୍ତି ସେଇଥିରେ ଆଉ ସେପଟେ ଡାଇଜେସନ ବି ହୁଏ ନା ସହଜରେ ଖାଇବାଟା ଆମ ଲୋକଙ୍କର ତ ଡାଇଜେସନ ପାଇଁ ମେଡିସିନ ରଖିଥିବେ ଆଉ ନହେଲେ ଆପଣ କଣ ଜାଣିବାକୁ ଚାହୁଁଛନ୍ତି କି।
ହଁ ନାଇଁ ସବୁ ଜାଣିଲି ଆଉ ଏମିତି ଭାବରେ ଯିବା ଆଉ ସେଠି ଭ ଆମର ସେ ସେ ଯୋଉ ଟା ଯିଉଟା ସବୁ କହିଲେ ସେଇଗୁଡ଼ା ସେଇଗୁଡ଼ା ଉପରେ ଧ୍ୟାନ ଦେବୁ ଆଉ ଗୋଟେ ଏଇ ସମୟ ଦେଖି ଦଶ ପନ୍ଦର ଦିନ ଭିତରେ ସମୟ ଦେଖିକି ମୁଁ ଆପଣଙ୍କୁ ଫୋନ କରିବି ଆଉ ସେଇ ଅନୁସାରେ ଆମେ ଯିବା ସେଇ ଙ୍କ ଲୋକମାନଙ୍କ ସହିତ ଯୋଗା ଯୋଗ କରି ଯିବା ଆଉ ଆରାମରେ ମୁ ଏଇଠି ରଖୁଛି ପୁଣି ପଛରେ କେତେବେଳେ ଫୋନ କରିବି ରଖ
ଆଜ୍ଞା ଆଜ୍ଞା ଆଜ୍ଞା।